ହଁ ହ୍ୟାଲୋ ଜୟ ଜଗନ୍ନାଥ ଆଉ କେମିତି ଅଛନ୍ତି ଆପଣ
ହଁ ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି?
ଅଛି ଆଉ କଣ କେମିତି ସବୁ ଚାଲିଛି କଣ ଖିଆ ପିଆ ସବୁ ସରିଲାଣି।
ହଁ ସକାଳେ ଖାଇଥିଲି।
କଣ କହିଥିଲି
ହଁ ସକାଳେ ଭାତ ହେଇଥିଲା ଡାଲମା ହେଇଥିଲା ଶାଗ ଭଜା ହେଇଥିଲା।
ଆଛା ହଁ ହଁ ମୁଁ ଦେ ଖାଇଲିୁଣି ହ ହଁ ଦୈନନ୍ଦିନ ଜୀବନରେ ଆମେ ଯଦି ଦେଖୁଛେ ଶିକ୍ଷକର ଭୂମିକା ବର୍ତ୍ତମାନ ସମାଜରେ କଣ ଅଛି ଆପଣ ସେଇ ପ୍ରାସଙ୍ଗିକତା ବିଷୟରେ କିଛି କହିବେ କି
ଉୁଁ ଯଦି ବାସ୍ତବିକତା ଦୃଷ୍ଟିରୁ ଗ୍ରେ ଅନୁମାନ କରିବା ତେବେ ଶିକ୍ଷକ ଜବନ ବର୍ ବର୍ତ୍ତମାନ ଗୋଟେ ସାଧାରଣ ମଣିଷ ଭଳିଆ ହେଇଯାଇଛି କାହିଁକି ନା ଶିକ୍ଷକ ଆଉ ଶ ଶିକ୍ଷକତା କରିବାର ସୁଯୋଗ ପାଉନି
ଆଛା
ସେ ବିଦ୍ୟାଳୟରେ କମ୍ ଆଉ ଗାଁ ଗାଁ ସର୍ଭେରେ ଅଧିକ ସମୟ ନ୍ୟସ୍ତ ରହୁଛି।
ଆଛା
କିଛି ନା କିଛି କାର୍ଯ୍ୟରେ ସରକାରଙ୍କ ତରଫରୁ ବା ଅଫିସରଙ୍କ ତରଫରୁ ଚାପି ଦିଆଯାଉଛି ଆଉ ପତାଳା ମାନଙ୍କର ପିଲା ସଂଖ୍ୟା ଅଧିକ କିନ୍ତୁ ଶିକ୍ଷକ ସଂଖ୍ୟା ବହୁତ କମ୍ ତେଣୁ ଇଏ ତ ବାସ୍ତବିକ ସମସ୍ୟା ଆଛ
ତ କଣ ଆପଣ ପରିଲ ଆପଣ ଅ କଣ ପରିଲ ପରିଲକ୍ଷ୍ୟ କରୁଛନ୍ତି ଯାହାକି ଆମେ ଶିକ୍ଷକର ଆବଶ୍ୟକତା ଶିଷ୍ୟ ମାନଙ୍କ ପ୍ରତି ସମାଜ ପ୍ରତି ଦୈନନ୍ଦିନ ଜୀବନ ପ୍ରତି କଣ ଅଛି ତା ବିଷୟରେ ଟିକେ କୁହନ୍ତୁ।
ହଁ
ଦୁଇ ଜଣ ଶିକ୍ଷକ ଆଉ ଶିକ୍ଷା ମଙ୍କ ସମ୍ପର୍କ ଦେଖିବା ତାହେଲେ ସେ ସମ୍ପର୍କ ଟା ହଉଛି ଗୋଟେ ବଗିଚାର ମାଳିଆ ଆଉ ଫୁଲମାନଙ୍କ ସମ୍ପର୍କ ଭଳିଆ କାଇଁନାଥ ଫୁଲ ତ କୋଉଠି ବ୍ୟବହାର ହବ ସେଇଟା ତ ମାନେ ଫୁଲର ଭାଗ୍ୟରେ ମାନେ ଲେଖା କିନ୍ତୁ ସେ ଫୁଲଟାକୁ କଢରୁ ଫୁଲ କରିବାର ମୁଖ୍ୟ ଦାୟିତ୍ଵ ହଉଛି ଆମ ଭଳି ଶିକ୍ଷକ ମାନଙ୍କର କାହିଁକିନା ଆମେ ହିଁ ତାକୁ ପାଣି ଦଉ ଖତ ଦଉ ସାର ଦଉ ସେଥିରୁ ମାନେ ରୋଗ ପୋକ ଝାଡୁ ଆଉ ତାକୁ ମାନେ ଫୁଲ ଫୁଟେଇକି ତାକୁ ସମାଜକୁ ଆମେ ପ୍ରଦାନ କରୁ ବାକି ସମାଜ ତାକୁ ଠାକୁରଙ୍କ ପାଖରେ ଲଗେଇବ କି ନିଜର ବ୍ୟକ୍ତିଗତ ବ୍ୟବହାରରେ ଲଗେଇବ ସେଇଟା ସମାଜ ହାତରେ? କିନ୍ତୁ କିନ୍ତୁ ଶିକ୍ଷକ ହିସାବରେ ଏତିକି କହିବି ଯେ ସେ ଶିକ୍ଷକ ମାନେ ହଉଛନ୍ତି ସେମିତି ଗୋଟେ ମାଳି ଯିଏକି ଛୋ ଛୋଟ ଗଛଟିକୁ ବଡ ଗଛ ଆଉ ସେଇ ବଡ ଗଛରୁ ଫୁଲ ଆଉ ଫୁଲରୁ ଫଳ ସୃଷ୍ଟି କରି ଏଇ ସମାଜକୁ ଯୋଉମାନେ ପ୍ରଦାନ କରିଥାନ୍ତି। ଏଣୁ ଏଇ ତ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଉ ସମ୍ବେଦନଶୀଳ ପ୍ରସଙ୍ଗ ତେଣୁ ସେଇ ବିଷୟରେ ମୁଁ ଆପଣଙ୍କଠୁ ଆଉ କିଛି ନୂତନ ଜ୍ଞାନ ପାଇପାରିଥିଲି ବହୁତ ଭଲ ହେଇ ଥାଆନ୍ତା।
ଦେଖନ୍ତୁ ମୋ ମତରେ ଆମେ ଶିକ୍ଷା ସବୁ ସମୟରେ ଗ୍ରହଣ କରୁଚେ ସେମତି ଅବଧୂତ ତାଙ୍କ ଜୀବନରେ ଚବିଶଟା ଗୁରୁ କରିଥିଲେ। ଆମେଏ ଯଦି ଜଣେ ଛାତ୍ରଟିଏ ବା ଶିଶୁଟିଏ ଭୂମିଷ୍ଠ ହଉଛି ତ ସେ ପାଞ୍ଚଟି ଗୁରୁର ଗ୍ରହଣ କରୁଛି ଯାହାକି ଆପଣଙ୍କର ମାତା ଗୁରୁ ପିତା ଗୁରୁ ଦୀକ୍ଷା ଗୁରୁ ସଦଗୁରୁ ଏଭଳି ଭାବେ ଗୁରୁଙ୍କୁ ସେ ଗ୍ରହଣ କରେ ତ ସେଇ ହିସାବରେ ଦେଖିବାକୁ ଗଲେ ଶିକ୍ଷକଙ୍କ ଠାରୁ ସେ ଛଅ ରୁ ଚଉଦ ବର୍ଷର ଯୋଉ ବାଧ୍ୟତାମୂଳକ ଶିକ୍ଷା ରହିଥିଲା ବା ଏବେ କଲେଜ ତ ଶିକ୍ଷାକ ଆମେ ଦେଖୁଛେ ବା ନୂତନ ଶିକ୍ଷାନୀତି ର ପଦ୍ଧତି ଅନୁସାରେ ଶିକ୍ଷା ଏସବୁ ଶିକ୍ଷାକୁ ସେ ଗ୍ରହଣ କରିଥାଏ। ସେଥିରେ ତାର ଚାରିତ୍ରିକ ଗଠନ ଅ ପଡିଥାଏ ଏବଂ ମୂଳ ଦୂଆର ମୂଳ ମେଢି ପଡିଥାଏ ଯାହାର ପ୍ରାସଙ୍ଗିକତା ସେଥିରେ ପୋଷଣ ଆଚାର ବ୍ୟବହାର ବା କଥା ଭାଷାର ବୈଶିଷ୍ଟ୍ୟ ଏବଂ ଉ ଅ ଜ୍ଞାନର କୈନ୍ଦ୍ରିକ ସବୁର ପରିପୃଷ୍ଟ ବିକାଶ ସେଠାରେ ପରିଲକ୍ଷିତ ହେଇଥାଏ ଏବଂ ଏହାର ଏକ ମୂଳ ଆଧାର ଥାନ୍ତି ଶିକ୍ଷକ ଏବଂ ଯଦି ଆମେ ଦେଖୁଛେ ଉ ଶିକ୍ଷକ ଗୋଟେ ଏପରି ଏକ ଅ ଅ ମୂର୍ତ୍ତିମନ୍ତ ଦେବ ତା ଯାହାକି ଆ ତାକୁ ପ୍ରତି ମୁହୂର୍ତ୍ତ ରେ ଶିଖାଇଥାଏ ଯଦି ତାଙ୍କର କୌଣସି ଭୁଲ କଟକ ବି ହୁଏ ସେ ଭୁଲକୁ ମଧ୍ୟ ସୁଧାରିବାର ସେ ମଧ୍ୟ ଅବସର ପ୍ରଦାନ କରିଥାନ୍ତି। ତା ସହିତ ଅ ଶିକ୍ଷା ଏବଂ ଶିକ୍ଷକ ଏବଂ ଛା ତ୍ର ଏ ସ୍ଵର୍ଣ୍ଣ ତ୍ରିଭୁଜ କହିଲେ ଅତ୍ୟୁକ୍ତି ହେବ ନାହିଁ। ହଁ ଆପଣ ଜାଣୀ ରଖି ଯଦି ଆମେ ଗ୍ରାମାଞ୍ଚଳରେ ଅଞ୍ଚଳ ଭିତ୍ତିକ ଅ ଯଦି ତାଙ୍କର ଭାଷା ଭିତ୍ତିକ ତଥା ପିଲାଟିଏ ଯୋଉ ପ୍ରକାର ଚାହୁଁଥିବ ସେଇ ପ୍ରକାର ଢାଞ୍ଚାରେ ତାକୁ ଶିକ୍ଷା ଦାନ କରିବାକୁ ପଡେ ସେଥିରେ ସେତେବେଳେ ମାତ୍ର ପଛଘୁଞ୍ଚା ଦିଏ ନାହିଁ ଶିକ୍ଷକ ଖେଳିକି ହଉ କେତେବେଳେ ନାଚିକି ହଉ କେତେବେଳେ କୁଦିକି ହଉ କେତେବେଳେ ଏବଂ ନିଜେ ମଧ୍ୟ ଯଦି ମାଙ୍କଡ ବୁଝିବାକୁ ପଡେ ନିଜେ ମଧ୍ୟ ମାଙ୍କଡ ପାଲଟି ଯାଏ ଯେତେବେଳେ ନିଜେ ବୁଝିବାକୁ ପଡେ ପ୍ରାଇମ ମିନିଷ୍ଟର ସେଥିରେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ରୂପ ନେଇଯାଇଥାଏ। ତୁମସ୍ୟ ସହଜ ସରଳ ଏବଂ ବର୍ଣ୍ଣାଢ୍ୟ କରିବା ନିମନ୍ତେ ସେ ଯୋଉଁ ରୂପରେଖ ପ୍ରଦାନ କରିଥାନ୍ତି ଶିକ୍ଷକ ସେ ସମାଜ ପ୍ରତି ଏକ ଜ୍ଵଳନ୍ତ ଦୃଷ୍ଟାନ୍ତ ହେଇ ରହିଥାଏ ଏହା ମଧ୍ୟ ଆମେ ଦେଖିଛେ ତ ଅ ଆପଣଙ୍କ ମତରେ ବର୍ତ୍ତମାନର ଆପଣ ପ୍ରଥମରୁ କହିଲେ ଯେ ଶିକ୍ଷକକୁ ବିଭିନ୍ନ କାର୍ଯ୍ୟରେ ଲିପ୍ତ କରାଯାଉଛି ଏକ ଚିନ୍ତାଶୀଳର ବିଷୟ ଏବଂ କୌଣସି ନା କୌଣସି ଏ ଜାଗାରେ ସରକାର ଚିନ୍ତା କରୁଛନ୍ତି ଯେ ଶିକ୍ଷକ ହଁ ଯେଉଁ କାର୍ଯ୍ୟକୁ ନିର୍ଭର ଭାବରେ କରିପାରିବେ ଅନ୍ୟ କୌଣସି ସେ ବ୍ୟକ୍ତି ବିଶେଷ ସେତିକି କ କରିପାରିବେ ନାହିଁ ବୋଧହୁଏ। ଆଉ ଏ ପ୍ରସଙ୍ଗରେ ଯଦି ଦେଖ ଦେଖାଯାଏ ଜନଗଣନା ର କଥା ହଉ କି ଆପଣଙ୍କ କରୋନା ଭାଇରସ ସମୟର କଥା କୁହନ୍ତୁ। ବିଭିନ୍ନ ସମୟରେ ଯଦି ଏ ସର୍ବାଧିକ ପରିମାଣରେ ଯଦି କିଏ ଅ ଥାଆନ୍ତି ସେ ହଉଛନ୍ତି ଶିକ୍ଷକ ତ ଆପଣଙ୍କ ମତରେ ବର୍ତ୍ତମାନର ଯୋଉ ଶିକ୍ଷାାନୀତି ଏ ଜାତି ଗତ ଜାତୀୟ ଶିକ୍ଷାନୀତି କୁ ଆଧାର କରି ଯୋଉ ଦିଆଯାଇଛି ଶିକ୍ଷକଙ୍କୁ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରିବା ଏବଂ ବୈଶିଷ୍ଟ୍ୟାତ୍ମକ ଶିକ୍ଷାର ଯେଉଁ ପ୍ରୟୋଗା ପ୍ରୟୋଗାତ୍ମକ ବୈଶିଷ୍ଟ୍ୟ ରହୁଛି ତା ସମ୍ବନ୍ଧରେ ଆପଣ କଣ କହିବେ
ପ୍ରୟୋଗାତ୍ମକ ଦେଖନ୍ତୁ। ତୁ ମାନେ ଜଣେ ଶି ଶିକ୍ଷକ ହିସାବରେ ଶିକ୍ଷକଙ୍କର ମାନେ ପ୍ରଧାନ କର୍ତ୍ତବ୍ୟ କାମ ମୋ ଭାବନାରେ ସମାଜ ଆଜି ଯୋଉଠି ଅଛି ତାକୁ ଯଦି ଗୋଟିଏ ପାଦବ ଆମେ ଆ ପ୍ରଥମେ ଜଣେ ସାହିତ୍ୟିକ ତାପରେ ସେ ଜଣେ ଗାଣିତିକ ତାପରେ ସେ ହଉଛନ୍ତି ଜଣେ ଭାଷାବିତ୍, ଶିକ୍ଷାବିତ୍, ଜ୍ଞାନବିତ୍ ତେଣୁ ମୋ ମତରେ ଯଦି ସମାଜକୁ ଦି ପାଦ ନହେଲା ନାହିଁ ଯଦି ଗୋଟିଏ ପାଦ ବି ଆଗକୁ ନେଇପାରିଲେ ଗୋଟେ ଶିକ୍ଷକ ତାହେଲେ ତା ଶିକ୍ଷକ ଜୀବନ ସାର୍ଥକ। ତେଣୁ କାମ ତ ଆସିବ ମାନେ ଜୀବନର ବୋଝ ବି ଆସିବ କିନ୍ତୁ ଶିକ୍ଷକ ହିସାବରେ ଆମର ପ୍ରଧାନ କାମ ହଉଛି ବରଂ ଦିଆଯାଇଥିବା ଅନ୍ୟାନ୍ୟ ନ୍ୟସ୍ତ କାର୍ଯ୍ୟରେ ଆମେ କିଛି ଏପଟ ସେପଟ କଲେ ଚଳିବ କିନ୍ତୁ ଆମେ ଯୋଉ ଶିକ୍ଷକ ପିଲାଙ୍କୁ ଶିକ୍ଷା ଦବା ସେମାନଙ୍କର ଚାରିତ୍ରିକ ଗଠନ ହଉ। ବା ସେମାନଙ୍କର ଯୋଉ ବୁଦ୍ଧିଗତ ଗଠନ ହଉ ମାନେ ପ୍ରଥମ କର୍ତ୍ତବ୍ୟ ହଉଛି ସେମାନେ ମାନେ ଶିକ୍ଷାର ମୁଖ୍ୟ ମାନେ ଯେ ଶିକ୍ଷାର ମୁଖ୍ୟ ମାନେ ଉତ୍ସ ହବା ଦରକାର ହଉଛି ତାର ଚରିତ୍ର ଗଠନ କାହିଁକି ନା ଶିକ୍ଷାର କଣ ମାନେ ଶିକ୍ଷାର କେବଳ ଶେଷ ସୋପାନ ନୁହେଁ ଯେ ଗୋଟେ ଜୀବନର ମାନେ ଯୋଉ ଚାକିରୀ କ୍ଷେତ୍ରରେ କେବଳ ମାନେ ଉପଯୁକ୍ତ ଆଉ ଚରମ ଶୀର୍ଷରେ ପହଞ୍ଚିବା ନା କଣ ଭୁଲ କହିଲି।
ନାଇଁ ନାଇଁ ନିହାତି ଭାବରେ ଆପଣ ସଠିକ ଉପସ୍ଥାପନ କରିଛନ୍ତି। ଅ ପରିଲକ୍ଷିତ ହୁଏ ଯଦି ଦୁଇ ହଜାର ବା ଏକବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର କଥାକୁ ଆମେ ଦେଖୁଛେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବଗିଚା କାର୍ଯ୍ୟ ତତ୍ ସହିତ ଯଦି ଆମେ କହୁଛେ ପୋଷକ ଉଦ୍ୟାନ ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଉଥିଲା ଏବଂ ସେଥିରେ ତାଙ୍କର ଶାରୀରିକ ପରିପୃଷ୍ଟତା ସହିତ ଜ୍ଞାନ ଏବଂ ବହୁତ ଅଧିକ ବିକାଶର ମଧ୍ୟ ରୂପରେଖ ଦେଖିବାକୁ ମିଳୁଥିଲା କିନ୍ତୁ ସମୟାନୁ କ୍ରମରେ ଦଣ୍ଡମୁକ୍ତ ଅଞ୍ଚଳ ରହିଗଲା ଆ ଏହା ଫଳରେ ଏକ ବୈଚିତ୍ରିକ ପରିବର୍ତ୍ତନ ପରିଲକ୍ଷିତ ହେଉଛି ଯାହାକି ଆପଣ ଦେଖିପାରୁଥିବେ ଏକ ଏପରି ବୈଶିଷ୍ଟ୍ୟ ସୃ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷକଙ୍କ ପ୍ରତି ଏ ମାନେ ଛାତ୍ରଛାତ୍ରୀଙ୍କର ଏକ ଅ ଶିଷ୍ଟାଚାର ଗତ ମାନେ ଦୌରାତ୍ମ୍ୟ ବଢି ଯାଉଛି ଯୋଉଥିରେ କି ଏବେ କି? ଖାତିର୍ ବଢୁଛି ପିଲାମାନୋନ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଆଜିକା ସମୟରେ ମାରିବାକୁ ମଧ୍ୟ ପଛଉନାହାନ୍ତି। ହଁ ଆପଣ ଶୁଣିଥିବେ ଏଭଳି ଭାବେ ଦେଖା ଯାଉଛି ପିଲା ଯଦି ଆମେ ଶିକ୍ଷକ ମାନେ ବାଡଉଛନ୍ତି ତ ସେଇୟା ହଉଛି ବର୍ତ୍ତମାନ ଚିନ୍ତାର ବିଷୟ। ଯଦି ନବାଢାଉଛନ୍ତି ସେ ମଧ୍ୟ ଚିନ୍ତାର ବିଷୟ ଏ ପରିପ୍ରେକ୍ଷୀରେ ଆପଣ କଣ କହିବେ?
ଆ ଦେଖନ୍ତୁ ମାନେ ସବୁ ଜିନିଷ ବ ବଦଳି ଯାଇଛି ବୋଲି ଆମେ କହୁଛେ କିନ୍ତୁ ଇତିହାସର ପନରାବୃତ୍ତି ସବୁବେଳେ ଘଟିଥାଏ। ଦେଖନ୍ତୁ ବହୁ ପୁରାତନ ସମୟରେ ଛାତ୍ରଛାତ୍ରୀ ମାନେ ଘର ବଜାର ମାନେ ସଂସାର କଣ ଜାଣୁନଥିଲେ ସେମାନେ ଯାଇକି ସେଇ ଗୁରୁକୁଳ ଆଶ୍ରମରେ ରହୁଥିଲେ ଗୁରୁଙ୍କର ପଦ ସେବା ଗୁରୁଙ୍କର ମାନେ ଆଶ୍ରମ ସେବା ନିଜର ବ୍ୟକ୍ତିଗତ ମାନେ ବ୍ୟକ୍ତିଗତ ଜୀବନ। କୁ ଗଢିବା ଜଙ୍ଗଲରୁ ଜାଳେଣୀ ସଂଗ୍ରହ କରିବା ରୋଷେଇ କରି ଖାଇବା ତା ସହିତ ଶାସ୍ତ୍ର ଅଧ୍ୟୟନ କରିବା ଗୋଟେ ମାନେ ବିଦ୍ୟାର୍ଥୀ ଜୀବନଟା ସେମାନେ ବିଦ୍ୟାର୍ଥୀ ଜୀବନ ଭଳିଆ କାଟିବାର ସୁଯୋଗ ପାଉଥିଲେ ସେମାନେ ପ୍ରଥମେ ଶିକ୍ଷା ଦୀକ୍ଷା ଆଉ। ଉପଯୁକ୍ତ ସଂସ୍କାର ଓ ସଂ ସହିତ ପରିଚିତ ହଉଥିଲେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଗୁରୁକୁଳ ଆଶ୍ରମରେ ରହିକି ପାଳୁଥିଲେ ଶୁଦ୍ଧ ସାତ୍ଵିକ ଆଉ ସ୍ଵଚ୍ଛ ଆହାର ଭକ୍ଷଣ କରୁଥିଲେ ସମ୍ପୂର୍ଣ୍ଣ ଭାବରେ ନିରାମିଷାସି ଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସେସବୁ ର ସୁବିଧା ସୁଯୋଗ ଆଉ ନାହିଁ
ହୁଁ
ନ୍ତି ବର୍ତ୍ତମାନ କୂଳ ବି ନାହାନ୍ତି କି ଗୁରୁ ମଧ୍ୟ ନାହାନ୍ତି।
ହଁ
କେବଳ ଅଛି ବଡ଼ ବଡ଼ ମାନେ ସିମେଣ୍ଟ ଆଉ କଂକ୍ରିଟରେ ତିଆରି ବଡ଼ ବଡ଼ ପ୍ରାସାଦ ସବୁଠି ବଡ଼ ବଡ଼ ହୋଡିଙ୍ଗ ଆଉ କେବଳ ଫଟୋ କିନ୍ତୁ ସମସ୍ତେ କେବଳ ଗୋଟେ ମାନେ ଭିନ୍ନ ଦୋଡରେ ଲାଗି ପଡିଛନ୍ତି କିଏ କେତେ ଆଗକୁ ଯାଇକି ଉପରେ ଠିଆ ହେଇ ପାରୁଛି ନା ମୁଁ ଭୁଲ କହୁଛି ଆପଣ ନିଜେ ଚିନ୍ତା କରନ୍ତୁ।
ନିହାତି ଆପଣ ଏକ ସୁନ୍ଦର ବିଷୟ ବସ୍ତୁ ହଁ।
ଯୁକ୍ତ ଦୁଇ ର ପରୀକ୍ଷା ଫଳ ବାହାରିଲା ଏଠି କେହି ଦେଖୁନାହାନ୍ତି ଯେ କିଏ ଭଲ ମଣିଷ ହେଲା କାହାର ଭବିଷ୍ୟତ ଆଗକୁ କଣ ଅଛି। ଧରାଯାଉ ଜଣେ ସତୁରି ପ ମାର୍କ ରଖିଛି ତାକୁ ଏଇ ସମାଜ ଏଇ ଦୁନିଆ ଆଉ ଏଇ କୋଚିଂ ସେଣ୍ଟର ବା ଅନ୍ୟାନ୍ୟ ଲୋକ ତ ତିକି ମାର୍କ ରଖିଛି ତୁ ଆଗକୁ କିଛି କରିପିବୁନି ମାନେ ତାକୁ ଏବେଠୁ ହଁ ଦାବି ମାନେ ଚାପ ଗ୍ରସ୍ତ କରିକି ଚାପ ଦିଆଯାଉଛି ଆଉ ଯିଏ ବୟାନବେ ପ୍ରତିଶତ ପଞ୍ଚାନବେ ପ୍ରତିଶତ ଅଠାନବେ ପ୍ରତିଶତ ମାର୍କ ରଖିଛି ସିଏ ବର୍ତ୍ତମାନ ହଉଛି ଏଇ ସମାଜର ଜଣେ ମୁଖ୍ୟ ନାୟକ।
ଅତି ସୁନ୍ଦର ନିହାତି ଭାବରେ ଆପ ଆପଣ ବହୁତ ବଢିଆ ଦିଗ ଉପରେ ଆଲୋଚନା କଲେ ଏହାଠୁ ଆମକୁ ବହୁତ ଶିକ୍ଷଣୀୟ ଏବଂ ବହୁତ ଉଦ୍ବଦୟ ତଥ୍ୟ ଗ୍ରହଣ କରାଗଲା ଆ ଏହାକୁ ମଧ୍ୟ ଆଗାମୀ ଦିନରେ ଆମେ ଅ ସଠିକ ପ୍ରୟୋଗ ଦି ଦରେ ଏବଂ ଏ ଦିଗରେ ଆମେ ଚିନ୍ତା କରିବା ଏବଂ ଆଲୋଚନା କରିବା ଧନ୍ୟବାଦ।
ଧନ୍ୟବାଦ।